ହ୍ୟାଲୋ।
ହଁ
ହଁ ଶୁଭ ସକାଳ କଣ କରୁଛନ୍ତି?
ହଁ ଶୁଭ ସକାଳ ଆପଣ?
ମୋର ତ ଏଇ ବ୍ରେକ୍ଫାଷ୍ଟ ମାନେ ଜଳଖିଆ କରିସାରିଲିଣି ଏଇ ସମସ୍ତେ ଖାଇବେ ବୋଲି ଅଛନ୍ତି ଆଉ। ଆପଣଙ୍କର କଣ ସବୁ ହେଲାଣି ସବୁ କାମ ସକାଳୁ?
ଭରା କାମ ଆଉ ଆଉ ବ୍ରେକ୍ଫାଷ୍ଟ ପାଇଁ ହେଇଛି ତିଆରି।
ଆଚ୍ଛା ଆଜି କଣ ସବୁ କରିୁଛନ୍ତି ଜଳଖିଆରେ?
ଆମର ମାମା ଟିକେ ପିଠା କରିଥିଲେ ମଣ୍ଡା ପିଠା।
ଆଚ୍ଛା ମଣ୍ଡାପିଠା କେମିତି କଣ କରନ୍ତି?
ମତେ ତ ଜଣା ନହିଁ ସିଏ କରିଥିଲା ଚାଉଳ ଚୁନା ଦେଖ
ଓ ହୋ ଆଉ ଆପଣଙ୍କୁ କଣ କଣ ସବୁ ରୋଷେଇ ଜଣା ମାନେ କୋଉଥିରେ ଆପଣଙ୍କର ପ୍ରୋଫିସିଏନ୍ସି ଅଛି?
ମତେ ଟିକେ ନନ୍ ଭେଜ ଉପରେ ଟିକେ ଜଣା।
ନନଭେଜ୍ ନନଭେଜ୍ ରେ କଣ ଭଲ ବନାନ୍ତି? ଟିକେ ରେସିପି କୁହନ୍ତୁ ଆମେ ବି କେତେବେଳେ ବନେଇବୁ? ଚିକେନ୍
ନାଆଁ।
ଓହୋ କେମିତି କଣ ପ୍ରୋସେସ ରେ କରନ୍ତି
ଚିକେନ୍ ଫାଷ୍ଟ ଯେମତି କରନ୍ତି ସମସ୍ତେ ସେମିତି ତ କରିବେ ବେଶୀ ସେମତି କିଛି ଖା ଆକ୍ସ
ଆଚ୍ଛା।
ଆପଣଙ୍କର?
ମୁଁ ତ ସବୁ ଆଇଟମ୍ କରେ। ଏଁ, ଯୋଉଟା ଯେମିତି ଫ୍ୟାମିଲି ଡିମାଣ୍ଡ ହୁଏ ସେମିତି କରେ ଆଉ।
କୋଉଟା ଭଲ କରନ୍ତି ଭେଜ୍ ନା ନନଭେଜ୍?
ମୁଁ ମୁଁ ଦିଟାକ ମାନେ ଭେଜ୍ ବି ଭଲ କରେ। ନନଭେଜ୍ ବି ଭଲ କରେ। ନନଭେଜ୍ ଭିତରେ ମୋର ତ ବେଶୀ ଫେବରେଟ୍ ହଉଛି ମଟନ୍। ତ ମଟନ୍ ମୁଁ ଭଲ କରେ। ଆଉ ବାକି ଭେଜ୍ ରେ ବି ସେମିତି ବିରିୟାନୀ ହଉ କି ସାଧା ଖାଇବା ଯେମିତି କି ଡାଲମା ହେଲା କି କିଛି ବି ଛତୁ ବେସରେ ହେଲା ପତ୍ର ପୋଡା ହେଲା। ଅ ମସ ସରୁମ୍ ହେଲା କି ଛତୁର ଯୋଉ ପନିରର ଯେମି ସେ ବଟର ମସଲା ବିନା ପିଆଜ ରଶୁଣ ବାଲା। ସେ ସବୁ ଜିନିଷ ବି କରେ।
ଆଚ୍ଛା।
ଆପଣଙ୍କୁ ସବୁ କଣ କଣ କରିବାକୁ ଭଲ ଲାଗେ।
ନା ମୁଁ ତ ଏବେ ପାଠ ପଢୁଚି।
ଆଚ୍ଛା ଆଚ୍ଛା।
ଆବିଷ ସେମିତି କିଛି ନାହିଁ ଆଉ। ଡ୍ରଇଂ ଏମିତି କରେ।
ଆଚ୍ଛା। କୋଉଠି ରୁହନ୍ତି ଆପଣ?
ବଷ୍ଟି
ନୟାଗଡ଼ ନା। ଆଉ ନୟାଗଡ ଡିଷ୍ଟ୍ରିକ୍ଟ ରେ ତ ବହୁତ ସାରା ବୁଲିବା ପାଇଁ ଜାଗା ଅଛି। ମୁଁ ଯେତିକି ଶୁଣିଛି କୋଉ କୋଉ ଜାଗା ସବୁ ଯାଇ ଚନ୍ତି ବୁଲିବା ପାଇଁ।
ହ ମନ୍ଦିର ଖାସ କରିିକି ଅଧିକ ଅଛି ତୁ। ଆମ ମନ୍ଦିର ଫତେଗଣ ର ଆଉ ଆମ ନୟାଗରର ଦକ୍ଷିଣକାଳି ମନ୍ଦିର ଜଗନ୍ନାଥ ମନ୍ଦିର ଶରଣକୁଡ଼ ଲଡ଼ୁବାବା ମନ୍ଦିର। ଓଡ ଗାଁ ର ରଘୁନାଥ ମନ୍ଦିର।
ଓହୋ ସବୁ ମନ୍ଦିର ବୁଲି ସାରିଛନ୍ତି ନାଇଁ।
ହଁ।
ଓହୋ କୋଉ ବନ୍ଦିର ଟା ସବୁଠୁ ଆମର ତ ମାନେ ଭୁବନେଶ୍ଵର ହିଁ। ଆଉ ଭୁବନେଶ୍ୱରରେ ତ ବେଶୀ କିଛି ସେମତି ଜାଗା ନାହିଁ। ବାକି ଅଲଗା ଜାଗା ମୁଁ ଯାଏ ବୁଲିବା ପାଇଁ। ଯେମିତି ପୁରୀ ଯାଇଚି। ଆଉ ପୁରୀରେ ବି ସେମିତି କୋଣାର୍କ ଫୋଣାର୍ ଏଇ ସବୁ ଜାଗା ତ ପୁରା କମନ ଆମର ଏଇଠି। ଆଉ ବା କି ବେଶୀ କିଛି ଯାଇନି କୁଆଡେ। କୋରାପୁଟ ଯାଇଥିଲୁ ଥରେ ଟ୍ରିପରେ ବୁଲାବୁଲି କରିବା ପାଇଁ। କୋରାପୁଟ ରାୟପୁ ପୁର ଅ ସବୁ ବୁଲାବୁଲି କରିଥିଲୁ। ଜୟପୁରରେ ବି ସବୁ ଜଗନ୍ନାଥ ମନ୍ଦିର ତାଙ୍କର ଜଗତଜନନୀ ମନ୍ଦିର ଏସବୁ ଜିନିଷ ବୁଲାବୁଲି ବି କରିଥିଲୁ। ନବରଙ୍ଗପୁର। ରେ ବି ବହୁତ ସାରା ମନ୍ଦିର ଅଛି ସେଇଠି ବୁଲାବୁଲି କରିଥିଲୁ ଆସିଥିଲୁ।
ଆଉ ଆପଣଙ୍କ ମ୍ୟାରେଡ ନା ଅନ ମ୍ୟାରେଡ।
ନାଁ ନାଁ ମୁଁ ମ୍ୟାରେଡ଼୍।
ଆଚ୍ଛା।
ଆଉ ରାଉରକେଲା ବି ଆମର ଅଛନ୍ତି। ଦାଦା ହରିକା ରାଉରକେଲାରେ ବି ସେମିତି ବୁ ବୁଲାବୁଲି ଯୋଉଟା କି ହନୁମାନ ବାଟିକା ହଉ ବୈଷ୍ଣ ଦେବୀ ମନ୍ଦିର ହଉ। ଏମିତି ସବୁ ବୁଲାବୁଲି କରିବାକୁ ଯାଇ
ଆଉ ଅଛି ଭଲ ହଁ। ଆପଣ ତାହେଲେ ଅଧିକ ଜାଗା ଯାଇଛନ୍ତି ଆଉ।
ହୁଁ। ଆଗରୁ ଆମେ ତ ଓଡ଼ିଶା ବାହାରେ ଥିଲୁ। ଯେମିତିକି ଦିଲ୍ଲୀରେ ଥିଲୁ ତ ଦିଲ୍ଲୀରେ ତ ବହୁତ ସେଇଠି ମାନେ ବୁଲାବୁଲି ଜାଗା ବି ଅଛି। ଆଉ ବାକି ପାଖ ଆମେ ଯେତେବେଳେ ବି ସଟରଡେ ସନଡେ ଛୁଟି ହୁଏ। ତ ଆମେ ଉଁ ମଥୁରା ବୃନ୍ଦାବନ ବୁଲାବୁଲି କରିବାକୁ ପଳଉ। ଆଉ କେତେବେଳେ କେତେବେଳେ ବେଶୀ ଯଦି ଲଙ୍ଗ ମାନେ ଛୁଟି ହେଲେ ବେଶୀ ଲମ୍ବା ଛୁଟିଆକୁ ମିଳେ ତ ମଁ ଅମୃତସର ବି ଯାଇଛୁ ଆଉ ମସୁରୀ ଯାଇଛୁ ମନାଲି ଯାଇଛୁ ଏସବୁ ଜାଗା ରାଜସ୍ଥାନ ବି ଯାଇଥିଲୁ ଥରେ ପଞ୍ଜାବ ଯାଇଥିଲୁ ଏସବୁ ଜାଗା ଟିକେ କଭର ଅପ୍ କରିକି ଆସିଛୁ ଆଉ ଏବେ ତ ଓଡ଼ିଶାରେ ଅଛୁ ତ ଓଡ଼ିଶାରେ ଏଇ ଜାଗା ସବୁ ବୁଲି ଛୁ ଆଉ।
ଆଉ ନୟାଗଡ଼ ଡିଷ୍ଟ୍ରିକ୍ଟ କୁ ଆସିନାହାନ୍ତି କେବେ?
ନା ନୟାଗଡ଼ କେବେ ଯାଇନି କିନ୍ତୁ ମୋର ବହୁତ ଇଚ୍ଛା ଅଛି ନୟାଗଡ଼ ଯିବା ପାଇଁ କାରଣ ମୁଁ ଶୁଣିଛି ବହୁତ ସାରା ଜିନିଷ ତ ସେଇଠି ଅଛି ଦେଖିବା ପାଇଁ।
ଆଉ ଘରେ ସବୁ କିଏ କିଏ?
ଘରେ ଘରେ ଭାଇ ମାମା ମୁଁ।
ଆଚ୍ଛା।
ଆପଣଙ୍କର?
ମୋର ତ ଜଏଣ୍ଟ ଫାମିଲି ତ ମାନେ ବାବା ମ ଶାଶୁ ଶଶୁର ଅଛନ୍ତି ଦିଅର ଯା ଅଛନ୍ତି ମୁଁ ମୋ ସଵାମୀ ଆମେ ଏତିିକି ଅଛୁ ଆଉ।
ହଁ। ଆମର ହାଉସୱାଇଫ ନା ଆଉ କଣ ବିବହାର କରନ୍ତି ଘରେ ବ?
ନାଇଁ ହାଉସ ୱାଇଫ ମାନେ ଏମତି ତ ଅଲଗା ବିଜନେସ୍ ଆମର ଥିଲା ବାକି ମୁଁ ତ ଟାଇମ ଦେଇ ପାରୁନି ବୋଲି କରିପାରୁି ଆଉ ଏବେ ବାକିୀ ସ୍ୱାମୀ ତାଙ୍କର ଯାହା ବିି ମାନେ ବିଜନେସ୍ କରୁଛନ୍ତି
ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ କଣ ସବୁ ଆପଣଙ୍କୁ ଭଲ ଲାଗେ କରିବା ପାଇଁ?
ମୁଁ ମତେ ମୁଁ ଏବେ ତ ପ୍ଲସ ଥ୍ରୀ ସେକେଣ୍ଡ ୟେର୍ ପଢୁଛି ତ ମୁଁ ଏବେ କିଛି ସେମିତି ଜବ ପାଇଁ ିଟ ହେଇନି ସରିଲେ
ଆଛା କଣ ଆ ପଢୁଛନ୍ତି ନା ସସ? ନା କ କଚଣ୍ଡ ପଡ଼ିଚ? ଆର୍ଟ ରେ ପଢୁଛନ୍ତି ନା କଣ ଅନର୍ସ ରଖିଛନ୍ତି?
ହିଷ୍ଟଷ୍ଟ୍ରୀ।
ନିନର୍ସ ଆଛାଛା। ହଁ ହିି ଅନର୍ସ ରେ ବି ବହୁତ ଭଲ ଆପଣଙ୍କୁ ମିଳିବ ସ୍କୋପ ଆଗ ଗୋଟେ କି ଜିନିଷ ଆପଣ ଯୋଉଟା ବି ନେଇକି ପଢିବା ସବଜେକ୍ଟ ଆପଣଙ୍କର ସେଥିରେ ଫଚର ଅ ଯେମିତି ସନ୍ସ ଆ ଙ୍କର ଲମିେି ବା ମିଳିବ ପ୍ଲାଟଫର୍ମ।
ହୁଁ ଖାସ୍ କରି ପିଜିରେ ବି ଦରକାର ଅଧିକ ଆଉ ହିଷ୍ଟ୍ରି ସବୁଥିରେ ଆସୁଛି।
ହଁ ମାନେ ସବଜେକ୍ଟ ୱ ଯଦି ଆପଣ ନେବେ ଏଇଟା ନା ତ ପାଠ ପଢ଼ିବା ପାଇଁ ହଉ କି ଟିଚର୍ସିପ୍ ପାଇଁ ହଉ କି କୋଉଥିାଇଁ ବି ହଉ ହିଷ୍ଟିଟା ତ ମଣ୍ଡେଟର। ସେଇଟା ରଖିଛନ୍ତି ମାନେ ତ ଯେୋଉ ଲାଇନ୍ରରେ ବି ଆପଣ ଯାଇପାରିବେ।
ଆଜ୍ଞା। ଆପଣ ବି କେତି ଆୟ କମ୍ପ୍ କରିଛନ୍ତି ନା?
ମୋର ପୋଷ୍ଟ ଗ୍ରାଜୁଏସନ୍ ମୁଁ ଏଇ ରମାଦେବୀମେନ୍ସ କଲେଜୁ ମୋର ପୋଷ୍ଟ ଗ୍ରାଜୁଏସନ୍ ହିନ୍ଦୀ ଲିଟରେଚର।
ଓହୋ ତାହଲେ ଆପଣ ଯାଉ କ କଲେ?
ମାନେ ବାହାଘର ପରେ ତ ଦିଲ୍ଲୀ ପଳେଇଲୁ ମୁଁ ବି ଏଡ଼୍ ପାଇଁ ବି ଆପ୍ଲାଏ କରିଥିଲି କଟକରେ କିନ୍ତୁ ମନା କଲେ କି ନାଇଁ ଅ ସେଇଠୁ ଯାଇକି ରହିକି କରିବାକୁ ପଡିବ ବୋଲି ଘରେ ମନା କଲେ। ତାପରେ ଆଉ ଦିଲ୍ଲୀରେ ରହିଲା ପରେ ଦିଲ୍ଲୀରେ ଜିନିଷ ବହୁ ଜିନିଷ ସବୁ ହୁଏ ଆଉ ତାପରେ କମିକେସନ ଵି ଗ୍ୟାପ ମୁଁ ନୂଆ ନୂଆ ସେଥିପାଇଁ ମୋତେ ଆଉ ଜପ ପାଇଁ ଛାଡ଼ିଲେନି। ତାପରେ ଏଇ ଠିକ ଆସିଲା ପରେ ଜବ୍ ଦେଖୁଥିଲି ଜବ୍ ବି କରିଥିଲି ଦିଥର। ତାପରେ ବି ଟିକେ ହେଲ୍ ଥ ଇଶୁ ପାଇଁ ଆଉ ଘରର ଟିକେ କାମ ଅଛି ବୋଲି ପୁଣି ବିଜନେସ ଟିକେ ଷ୍ଟାର୍ଟ କଲି ଆଉ ଏବେ ତ ଜମା ବି ଟାଇମ ଦେଇ ପାରୁନି। ହଉ ବିଜନେସ୍ ବି ପୁରା ବନ୍ଦ ହେବେ।
ଜଏଣ୍ଟ ଫ୍ୟାମିଲିକୁୁ
ହଁ।
ହ
ବାବାଙ୍କର ବି ଦେହ ଖରାପ ରହୁଛି ଆଉ କେତେବେଳେ ବି ମୋ ଘର ପାଇଁ ବି ମୋତେ ଟିକେ ଟାଇମ୍ ଦେବାକୁ ପଡ଼ୁଛି।
ହଁ
ତ ସେଥିପାଇଁ ଏପଟ ସେପ୍ଟ ହେଇକି ଆଉ କରିପାରୁନି ଆଉ।
ଆଉ ବାପାଙ୍କର ସେବି ଅଛନ୍ତି।
ହଁ ହଜବେଣ୍ଡ ତ ଅଛନ୍ତି।
ନାଇଁ ଆମର ବେବି ମାନେ
ଓ ବେବି ଛୁଆ ନାଇଁ ମୋର ଗୋଟେ ଝିଅଟେ ଛୋଟ ଝିଅଟେ।
ହଁ।
ହୁ ହୁଁ। ତା ସତ ତ ଟାଇମ୍ ପଳଉଛି। ପୁରା ଦିନ ସାରା ଆଉ ବେଶୀ କିଛି ଇଏ କରିହେଉନି ଆଉ
ଆଉ କଣ ଖାଇଥିଲେ ସକାଳେ?
ସକାଳେ ମୁଁ କିଛି ଖାଇନି ଏଇତ ଜଳଖିଆ ବନେଇଲି ଆଜି। ଜଳଖିଆ ବନେଇଲେ ପରେ ଏବେ ଏଇଠି ମା ପୂଜାପୂଜି କରୁଛନ୍ତି। ପୂଜା ସରିଲା ପରେ ଆମେ ସବୁ ଖାଇବୁ ଆଉ
ହଁ
ଅନ୍ୟମାନେ ସବୁ ଖାଇ ଖାଇକି ଗଲେଣି ଆଉ ବାକି ମାଆଙ୍କର ମୋର ଖାଇବୁ ଆଉ।
ଆପଣଙ୍କୁ ଏଇ ଆପ ବିଷୟରେ କି କହିଲେ ନା ଜାଣିଥିଲା
ନାଇଁ ୟ ବିଷୟରେ ମତେ ଜଣେ କହିଲେ କି ଏମିତି ଯଦି ବି ଆପଣ ଚାହିଁବେ ଘରେ ବସିକି ବି ଏସବୁ ମୁଁ କାମ କରି ପାରିବି ମତେ ଫାଷ୍ଟ ବିଲିଭ ହନଥିଲା କିମତି କି ଅଛି ବୋଲି। ଯେତେବେଳେ ମୁଁ ମାନେ କଲି ତାପରେ ଗ୍ରୁପ ରେ ଆଡେଇଲି ଦେଖିଲି କି ସମସ୍ତେ ଇନଭଲଭ ଅଛନ୍ତି ସମସ୍ତେମ ଏମିତି କାମ କରୁଛନ୍ତି ତାପରେ ପେମେଣ୍ଟ ବଗେରା ବି ମୋତେ ଏବେ କାଲି ପର ଦିନ ହିଁ ମୋତେ ପେମେଣ୍ଟ ଆସିଲା ତାପରେ ମୁଁ ମୋତେ ଲାଗିଲା କି କି ହଁ ମାନେ ଠିକ ଠାକ୍ ଅଛି ସେମିତି କିଛି ନାହିଁ ତାପରେ ଆମ ଗ୍ରୁପ ରେ ବି ସମସ୍ତେ ଲେଡିସ୍ ଅଛନ୍ତି। ସମସ୍ତେ ଭଲ ମାନେ କଥାବାର୍ତ୍ତା ଇଏ ବି ସିଏ ବି ସେମିତି କିଛି ତ ଇଏ ନାହିଁ ତ ମତେ ସିକ୍ୟୋର ଲାଗିଲା ତାପରେ ଆମ ଓଡିଶା ଲୋକ। ଆ ଆମ ଓଡିଶା ଲୋକ ବି ସେମିତି କିଛି ଖରାପ କି କରିବେନି ତ ସେଥିପାଇଁ ମୋର ଫେଥ ଅଛି ଯେ ହଁ ଏଇଟା ଠିକ୍ ଠାକ୍ ଆଉ ଅବୋଲି।
ଅଳ୍ପ ମେମ୍ବର ଅ ଅଛନ୍ତି ନା ଫ୍ରଡ ବି ହବନି।
କଣ କହିଲ?
ଅଳ୍ପ ମେମ୍ବର ବି ଅଛନ୍ତି ବେଶୀ ବି ନାହାନ୍ତି।
ହଁ ନ ଏଇଥିରେ ତ ବହୁତ ସାରା ମେମ୍ବର ଥିବେ ଗୋଟେ ଗୋଟେ ଗ୍ରୁପ ରେ ମାନେ ଆମେ ଏତିକି ଏବେ ଅଛୁ ଆଉ ଗୋଟେ କୋଉ ଗ୍ରୁପରେ ବି ଆଉ କିଛି ମେମ୍ବର ଥିବେ। କିନ୍ତୁ ଯେହେତୁ ଏଇଟା ଲାଗୁଛି କଣ ପାଇଁ କି କାରଣ ବହୁତ ସାରା ଲୋକ ଯୋଡି ହେଇକି ଅଛନ୍ତି ଆଉ ସେମାନେ ତା ପେମେଣ୍ଟ ଵି ପାଉଛନ୍ତି ସେଥିପାଇ ବ କିଛି ଲାଗୁନି।
ଓହୋ। ଆପଣଙ୍କୁ ଏବେ କେତେ ପେମେଣ୍ଟ ଆସିଲାଣି?
ମତେ ତ ଏବେ କେତେ ସାତଶହ କେତେ ଟଙ୍କା ଆସିଥିଲା ମାନେ ଏବେ କାଲି ନା ପରଦିନ। ପର୍ ଦିନ ଏମିତି କିଛି ଆସିଲା ସାତଶ କେତେ ଟଙ୍କା।
ହ ଓହୋ ଟା ଟାକ୍ସ ମାନେ କେତେଟା ଫିଲପ୍ କରିଛନ୍ତି କି ଆପଣ?
ମୁଁ ତ ଏବେ ଅଳ୍ପ ମାନେ ମୁଁ ଏବେ ଷ୍ଟାର୍ଟ କରିଚି ଦି ସପ୍ତା ହେଲାଣିଷ୍ଟାର୍ଟ କରିଚି। ମୋର ଟାକ୍ସ କେବେବି ଚାଲିଚି ଫୋନ୍ ଏ ଫ୍ରେଣ୍ଡ ପାଇଁ। ବଟ୍ ଏବେ ବି ମୋର କମ୍ପ୍ଲିଟ୍ ହେଇନି।
ହୁଁ ମୋର ଏବେ ନୁଆ ମୁଁ କାଲି ଚାଏଁ
ଆଚ୍ଛା ଆଚ୍ଛା।
ଉଁ ହୁଁ।
କିଛି ଅସୁବିଧା ନାହିଁ ଯେତେବେଳେ ବି କିଛି ଦରକାର ପଡ଼ିବ ହେଲ୍ପ ଦରକାର ପଡ଼ିବ ଗ୍ରୁପ୍ ରେ କଲେ ବି ଗ୍ରୁପ୍ ସମସ୍ତେଵହୁତ ହେଲ୍ପ କରିବେ କିଛି ଅସୁବିଧା ନାଇଂ। ହଉ ଠିକ୍ ଅଛି ମୁଁ ରଖୁଛି ମୁଁ ପରେ କଥା ହେବି ଆଁ।
ଆଁ ରେଏଟା ଏଇଦେଇ